ମ୍ୟାଡ଼ମ୍, ଆପଣଙ୍କୁ ମୋ ଭଏସ୍ କ୍ଲିଅର୍ ସୁବୁଚ୍? ଚି଼ଫ୍, ନମସ୍କାର, ନମସ୍କାର ମ୍ୟାଡ଼ାମ।
ଶୁଭୁଛି ମ୍ୟାଡ଼ାମ୍, ଆପଣଙ୍କର ଭଏସ୍ କ୍ଲିୟର୍ ଶୁଭୁଛି।
ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି। ଆପଣ କେମତି ଅଛନ୍ତି? ଆପଣଙ୍କର ଦେହ କେମତି ଅଛି?
ମୁଁ ବି ବହୁତ ଭଲସେ ଅଛି ଭଗବାନଙ୍କ ଦୟାରୁ। ଆଉ ଆପଣ କଣ କରୁଥିଲେ। ମୁଁ ଏଠି ଷ୍ଟୁଡେଣ୍ଟ୍ ମୁଁ ବାସ୍ ପଢାପଢି କରୁଛ।
ମୁଁ ବି ତ ଗୋଟେ ଷ୍ଟୁଡେଣ୍ଟ୍, ପଢ଼ାପଢ଼ି ମାନେ ଷ୍ଟୁଡେଣ୍ଟ୍ ବି, ତା ସହିତ ଟିଚର୍ ବି ମାନେ। ଯେଉଁ କୋଚିଂରେ ପଢ଼ାଏ ଆଉ। ଏବେ ଏବେ ଜଏନ୍ କରିଛି। ହଁ ଏବେ ଏବେ ଜଏନ୍ କରିଛି ଗୋଟେ ମାନେ, ସେଣ୍ଟରରେ।
ଆଚ୍ଛା, ବହୁତ ବଢିଆ କଥା। ତାହେଲେ ମୁଁ ବସ୍ ଷ୍ଟୁଡେଣ୍ଟ୍ ମୁଁ ଏବେ ମୋର ଗ୍ରାଜୁଏସନ ଚାଲିଛି।
ଓ, ଗ୍ରାଜୁଏସନ୍ କରିଛନ୍ତି?
ଆଜ୍ଞା।
ମାନେ, ମୋ ଠୁ ତ ବହୁତ ଛୋଟ ହେବେ ଆପଣ। ହଁ।
ଆଉ, ଆପଣ କଣ କରୁଥିଲେ?
ମୁଁ କିଛି ନାହିଁ, ମାନେ ମୋର ତ ଏକାଦଶୀ ଫାଷ୍ଟିଂ କରେ, ମୁଁ ବ୍ରତ ରଖେ। ତ ସେଥିପାଇଁ ପ୍ରସାଦ ବନେଉଥିଲି, ଭଗବାନଙ୍କ ପାଇଁ ପ୍ରସାଦ ବନେଉଥିଲି। ପ୍ରସାଦ ଲଗାଇ ସାରିଲା ପରେ, ସେଥିଟା ମୁଁ ପୁଣି ଖାଇବି।
ଆଚ୍ଛା ଆଚ୍ଛା, ସେଇଟା ବହୁତ ବଢିଆ, ମାନେ। ଏମିତି ଆପଣ ଠାକୁରଙ୍କ ଭକ୍ତି କରୁଛନ୍ତି ଶୁଣିକି ବହୁତ୍ ବଢିଆ ଲାଗିଲା, ଏମିତି ଆଜିକାଲିକା ଦୁନିଆରେ ବହୁତ୍ କମ୍ ଲୋକ ଅଛନ୍ତି, ଯୋଉମାନେ ଏମ୍ତି ସବୁ କରୁଛନ୍ତି।
ହଁ, ସେଇଟା ତ ସତ କଥା ଆଉ। ଆଉ, କଣ ଖାଇଲେ ଏବେ?
ମୁଁ, ତ ଆଜି ଆପଣ ଆପଣ ତ ଫାଷ୍ଟିଂ କରିଛନ୍ତି ଶୁଣିକି ବହୁତ ଖୁସ୍। ଖୁସି ଲାଗିଲା କିନ୍ତୁ ମୁଁ ଆଜି ଆଇଁଷ ଖାଇଚି। ଚିକେନ ଖାଇଥିଲି ମୁଁ ଆଜି।
କିଛି ନାହିଁ ସେମ୍ତି ହୁଏ ଆଉ।
କିନ୍ତୁ ଆପଣଙ୍କ କଥା ଆପଣଙ୍କ ଭକ୍ତି ବହୁତ୍ ଅଛି ମାନିବାକୁ ପଡିବ
ହଁ ସେମିତି ଭଗବାନଙ୍କର କୃପାରୁ ଧୀରେ ଧୀରେ ଚାଲିଛି ଆଉ
ହଁ ଭଗବାନ ହଁ ଆଉ ଆପଣଙ୍କ ଆଡେ ଗରମ କେମିତି ହଉଛି
ହଁ ଆମ ଏଠି ତ ଗରମ ତ ଏବେ ହଉନି ମାନେ ଆ ଦି ପହର ଯାକ ପୁରା ମାନେ ଗୁଳିୁ ଗୁଳି ମାରିଲା ଆଉ ବହୁତ ଜୋରରେ ଟାଣ ଖରା ହେଲା କିନ୍ତୁ ଏବେ ମାନେ ସନ୍ଧ୍ୟା ହେଲା ଟାଇମରେ ଚାରିଟା ବେଳେ ମାନେ ପୁରା ଦୋକା ଗଡି ହେଇକି ବିଜୁଳି ମାନେ ଗର୍ଜିଲା ଆଉ ପୁରା ବର୍ଷା ହେଲା ଏବେ ଟିକେ ଶାନ୍ତି ଲାଗୁଚି ଥଣ୍ଡା ଲାଗୁଛି ଟିକେ ବାତାବରଣ ଟିକେ ଟିକେ ଥଣ୍ଡା ହେଇଛି କି
ଆମ ଆଡେ ବି ବହୁତ ଖରା ବହୁତ ଗରମ ହଉଛି ଦି ଚାରି ଦିନ ହେଇଛି କିନ୍ତୁ ବର୍ଷା ଟା ହେଇନି ଆଉ ଆମ ଆଡେ
ହଁ ଆମ ଏପଟେ ବି ମାନେ ବହୁତ ଜୋରରେ ଗରମ ହଉଥିଲା କିନ୍ତୁ ଏବେ ଟିକେ ଟିକେ ମାନେ ଶାନ୍ତି ଲାଗୁଛି ଟିକେ ବର୍ଷା ହେଲା କି ମାନେ
ଟିକେ ଏତେ ଦିନ ଖରା ହେଲା ଟିକେ ପାଗ ଟା ଭଲ ଦେଇଥିଲେ ଟିକେ ବହୁତ ଭଲ ମନ ଟା ବହୁତ ଫ୍ରେଶ ଲାଗୁଥିବ
ଏବେ ମାନେ ପୁରା ଶାନ୍ତି ଲାଗୁଛି ଏତେ ଜୋର ମାନେ ରାତିରେ ଯଦି ଶୋଇବେ ନା ମୁଁ ତ ଏକା ରହେ ବାହାରେ ରହେ ତ କୁଲ୍ ଗୋଟେ କୁଲର୍ ଅଛି ତ ସେ କୁଲର ଟା ଚଲେଇକି ଶୋଇଲେ ମାନେ ଏତେ ଜୋର ମାନେ ଗୁଳୁଗୁଳି ହୁଏ ମାନେ ଦେହରେ ପୁରା ଯୋଉ ମର୍ଚ ଗୁଣ୍ଡ ପୁରା ଫିଙ୍ଗିଲା ଭଳିଆ ଲାଗେ
ହଁ ହଁ ଏମିତି ବହୁତ ଗରମ ହଉଥିବ ଏଠି ବି ସେମିତି ବହୁତ ଗରମ ହଉଛି କୁଲର କାମ ଦଉନି
ହଁ ଏ ସାଇଡ ବି ତ ମାନେ ଏତେ ଜୋର ଗରମ ହଉଛି ମାନେ କୁଲର ବି କାମ ଦଉନି ମାନେ କୁଲରରୁ ପାଣି ଭରିଲେ ବି କୁଲର୍ ରୁ ପୁରା ଯେଉଁ ମରିଚ ଗୁଣ୍ଡ ହଉ ଓହୋ ଫୋପାଡ଼ିଲା ଭଳିଆ କୁଲର ପାଗ ଟିକେ ଭଲ ଅଛି ଆଜି
ହଁ ପାଗ ଟା ତ ଭଲ ଦେଇଥିବ ଆପଣଙ୍କ ଆଡେ ଆଉ କଣ
ହଁ
ଆଉ କଣ କେମିତି ଆପଣଙ୍କୁ ଟ୍ରାଭେଲ କରିବା ପସନ୍ଦ
ମୋତେ ଟ୍ରାଭେଲ୍ ବହୁତ ପସନ୍ଦ
କୋଉ କୋଉ ଜାଗା ସଜେଷ୍ଟ ଟିକେ କରନ୍ତୁ ବୁଲିବାକୁ ଯିବା
ଆପଣ ମାନେ ପ୍ଲସ୍ ଥ୍ରୀ କରିସାରିଲା ପରେ କଣ କରିବେ ବିଇଡ଼ି କରିବେ କି
ହଁ ଭାବୁଛି କଣ କରିବି ପିଜି କରିବି
ହଁ ଯଦି ବିଇଡ଼ି କରିବେ ତାହେଲେ ଏମାନେ ଆନ୍ଧ୍ରପ୍ରଦେଶକୁ ଯଦି ଯିବେ ସେ ଯେଉଁ ବିଶାଖାପାଟଣା ବିଶାଖାପାଟଣାରେ ବହୁତ ମାନେ ବଢ଼ିଆ ବୁଲିବା ଜାଗା ଗୁଡ଼େ ଅଛି ତ ସେଇଟା ମୁଁ ମାନେ ଏବେ ଫେବରେଟ୍ ଜାଗା ହେଇଯାଇଛି ବିଶାଖପଟଣ ଟା ଆନ୍ଧ୍ରପ୍ରଦେଶ ଟା ମୋର ମୁଁ ଯାଇଥିଲି ସେ ଜାଗାକୁ ହଁ। ସେ ମନ୍ଦିର ପାଇଁକି ହିଁ ମୋର ମାନେ ପୁରା ଫେବରେଟ୍ ହେଇଯାଇଛି।
ଆଛା ହୁଁ ହୁଁ।
ବହୁତ ବଢିଆ ଲାଗିଲା ମତେ ସେ ଜାଗା ଟା।
ହଁ ବହୁତ ଭଲ ଲାଗୁଥିବ। ଯେହେତୁ ଠାକୁରଙ୍କ ଜାଗା ଠାକୁରଙ୍କ ଜାଗା ତ ଆଉ ବଢିଆ ଲାଗୁଥିବ।
ହଁ। ଆଉ ଏବେ କଣ କରୁଥିଲେ ଆପଣ?
ଏବେ କିଛି ନାହିଁ ଏମତି ବସିଛି କେତେଳେ ଡିନର ରେଡି ହବ ମୁଁ ଖାଇବି ବୋଲିକି।
ହୋ ମାନେ ନିଜେ ରନ୍ଧା ରନ୍ଧି କରନ୍ତି ନା କଣ?
ନାଇଁ ନାଇଁ ମୁଁ ଘରେ ଅଛି ଏବେ ଛୁଟି ହେଇଛି ତ ମୁଁ ଘରକୁ ପଳେଇ ଆସିଛି।
ଓହୋ।
ତ ମୁଁ ନହେଲେ ମୁଁ ହଁ ହୋଟେଲରେ ରୁହେ ତ ସେଇଠି ଖାଇବା ଦିଅନ୍ତି ସେମାନେ। ମୁଁ ବନେଇ ଜାଣିନି କିଛି ବି।
ମୁଁ ତ ଚାହିଁଲି ବି ଏବେ ଘରକୁ ଯାଇପାରିବିନି କାହିଁକି ନା ମୋର କୋଚିଂ ଅଛି ସେ ଏଠି ସମର୍ କୋର୍ସ
ହଁ ଆପଣ ଫେରେ ପଢଉଛନ୍ତି ସମର କୋର୍ସ ଚାଲିଥିବ ହଁ।
ହଁ। ସେଥିପାଇଁକି ମୁଁ ମାନେ ଘରକୁ ଯାଇପାରୁନି ମୋତେ ଘରୁ କଲ୍ କରୁଛନ୍ତି। କେବେ ଆସିବୁ କେବେ ଆସିବୁ ମୁଁ ସେଇଠି ଯାଇପାରିନି ଟାଉନ୍ ରେ ହିଁ ରହିଯାଇଛି। ଘରକୁ ଯିବା ମୋର ପ୍ରବଳ ଇଚ୍ଛା କିନ୍ତୁ ଘରକୁ ଯାଇପାରୁନି। ମୋତେ ବି ଖରାପ ଲାଗୁଛି ଘରରେ। ଘରେ ସମସ୍ତେ ମାନେ ଶାନ୍ତିରେ ପୁରା ଅଛନ୍ତି ଏସିି ବିସି ଚଲେଇକି। ଏଠି କଣ ମୁଁ ପୁରା ଗରମରେ ସଡ଼ୁଛି।
କିଛି ପାଇବା ପାଇଁ ତ କିଛି ତ ତ୍ୟାଗ
ହୁଁ ହୁଁ ହୁଁ ହଁ। କିନ୍ତୁ ସେ କୋଚିଂକୁ ଗଲା ପରେ ଯେଉଁ ଛୁଆମାନଙ୍କର ପାଟିରେ ଯୋଉ ହସ ଦେଖିବାକୁ ମିଳେ ମାନେ ମୋର ସବୁ ଦୁଃଖ ମୁଁ ଭୁଲିଯାଏ ସେଠି। ସବୁ ଦୁଃଖ ମାନେ ମୁଁ ଭୁଲିଯାଏ ସେଠି।
ହଁ ଆପଣ ଯେହେତୁ ଗୋଟେ ମାନେ ପଢଉଛନ୍ତି। ତ ଆପଣଙ୍କୁ ହେମିତି ଷ୍ଟୁଡେଣ୍ଟ ମାନଙ୍କ ଖୁସିରେ ହିଁ ଆପଣଙ୍କୁ ବହୁତ ଖୁସି ଲାଗୁଥିବ।
ହଁ।
ଏମିତି ଆମର ବି ଯୋଉ ଟିଚର୍ସ ମାନେ ଅଛନ୍ତି ସେମାନେ ବି ଆମକୁ ଖୁସିରେ ଦେଖିଲେ ସେମାନେ ନିଜେ ବହୁତ ଖୁସି ହେଇ ଯଆନ୍ତି।
ଅ ଭଉଣୀ ଅଛି ସେ ବି ତାର ଏବେ ଜଷ୍ଟ ତାର ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇଛି। ମୋ ନିଜ ଭଉଣୀ ନୁହଁ। କିନ୍ତୁ ସେ ମାନେ ମୋର ଅତି ପ୍ରିୟ ସେ ବି ମାନେ ଏତେ ଭଲ ତା ସହିତ ଆମେ ମିଶି ଯାଇଛୁ। ନିଜର ନ ହେଲେ ବି ମାନେ ଅତି ନିଜର ସିଏ ମୋ ମାନେ ଆପଣଙ୍କ ଏଜ୍ ର ହବ ସେ।
ଆଛା ନିଜର ପରର ସେ ଥିରେ କଣ ଅଛି ଯାହା ସହିତ ମାନେ ମନ ଟା ଶାନ୍ତି ଲାଗିଲା ସିଏ ହିଁ ନିଜର।
ସିଏ ହିଁ ନିଜର ସତ କଥା ସେଇଟା ଆଉ ‌।
ଯାହା ସାଙ୍ଗରେ ଆପଣ ନ ଭାବିକି ଆପଣ ଦୁଃଖ ସେୟାର କରିପାରିଲେ ସିଏ ହିଁ ନିଜର ପ୍ରକୃତରେ।
ଆଜ୍ଞା
ଆଉ ଆପଣ ଯେହେତୁ ଠାକୁରଙ୍କୁ ଭକ୍ତି କରୁଚନ୍ତି ଆପଣ ଆଇଁଷ ଖାଉନଥିବେ ନା।
କଣ କହିଲେ?
ଆପଣ ଯେହେତୁ ଠାକୁରଙ୍କର ଏତେ ବଡ ଭକ୍ତ ଆପଣ ଆଇଁଷ ଖାଉନଥିବେ ନା?
ନା ମୁଁ ତ ମାନେ ଜନ୍ମଦିନରୁ କେବେ ଆଇଷ ଖାଇଏନି। ଆଇଷ ବି ଖାଏନି କି ଆଗକୁ ବି ଖାଇବିନି ମୁଁ ପିଆଜ ରସୁଣ ବି ଖାଏନି।
ପିଆଜ ରସୁଣ ନ ଖାଇକି ଆପଣ କେମିତି ରହୁ
ହିଁ ହିଁ ପିଆଜ ରସୁଣ ନ ଖାଇକି ମାନେ ଏତେ ସୁନ୍ଦର ସୁନ୍ଦର ରେସିପି ଆପଣ ବନେଇ ପାରିବେ।
ଯଦି କେବେ ନା ମାନେ ହବ ସୁବିଧା ତ ତାହେଲେ ମୁଁ ଆପଣଙ୍କୁ ଫଟୋ ପଠାଇଦବି। ବୋହୁତ ମାନେ ଭଲ ଲାଗେ। ମୁଁ ବୋହୁତ ମାନେ ବୋହୁତ ବଢ଼ିଆ ରୋଷେଇ କରେ। ବିନା ପିଆଜ ରସୁଣରେ ବି ମାନେ ଲୋକ ଯଦି ଖାଇବେ ସେତ ସେ କହିପାରିବେନି ଯେ ସେଥିରେ ପିଆଜ ରସୁଣ
ପିଆଜ ରସୁଣ ପଡିନାହିଁ ବୋଲି। ନାଇଁ ସେଇଟା ଗୋଟେ ଟ୍ୟାଲେଣ୍ଟ ବୋହୁତ କମ ଲୋକଙ୍କ ପାଖରେ ଥାଏ ସେଇଟା।
ଆମ ଆମେ ଭାବୁ ଯେ ମାନେ ପିଆଜ ରସୁଣରେ ଟେଷ୍ଟ ଥାଏ ବୋଲି। କିନ୍ତୁ ବିନା ପିଆଜ ରସୁଣରେ ବି ବୋହୁତ କିଛି ମାନେ ଟେଷ୍ଟ ଥାଏ।
ନାଇଁ ମାନେ ମୁଁ ମୁଁ ଭାବି ବି ପାରୁନି ମୋ ଲାଇଫ ଟା କେମିତି ହବ। ପିଆଜ ରସୁଣ ବିନା ତ ମୁଁ ସେଇପାଇ ଆପଣଙ୍କୁ ପଚାରିଦେଲି।
ହଁ ଦିନେ ମାନେ ଏ ଏମିତି ଟାଇମ୍ ଥିଲା। ବିନା ପିଆଜରେ ମୁଁ ଭାତ ଖାଉନଥିଲି। ଏବେ କିନ୍ତୁ ମାନେ ପିଆଜକୁ ଦେଖିଲେ ମାନେ ମୋତେ ପୁରା ଭଲ ଲାଗେନି ପିଆଜ ଦେଖିଲେ। ହିଁ ହିଁ
ଘୃଣା ଲାଗୁଥିବ।
ହଁ ସେମିତି ମାନେ ନନଭେଜ୍ କୁ ଇ ଘୃଣା ତ ପୁରା ଲାଗିନି କାହିଁ ପାଇଁ ପିଆଜ ମୁଁ ବି ଖାଉଥିଲି। ନନଭେଜ୍ କୁ ଦେଖିଲେ ମତେ ଘୃଣା ଲାଗେ। କାହିଁକି ନା ସେମାନେ ଗୋଟେ ଜୀିବ ନା ତାଙ୍କୁ ପୁ ପୁଣି ତା ମାନେ ମାରିକି ଯଦି ଖାଇଦବା। ତ ସେ ଟା ସେ ଜିନିଷ ମତେ ପସନ୍ଦ ଲାଗେନି। ଯଦି ଆମକୁ କିଏ ସେମିତି ବାଘ ଭାଲୁ ଯୋଉ ଅଛନ୍ତି ଆମକୁ କିଏ ଯଦି ନିଜ ଖାଦ୍ୟ ବନେଇକି ଖାଇଦେବେ ତାହେଲେ ଆମକୁ କେମିତି ଲାଗେ। ମାନେ ମଣିଷ ଗୋଟେ ମାନେ ଭାଲୁ ଖାଇଦେଲା ତ ସେ ଜିନିଷଟା ସେ ପୁଣିଲେ ବି ଆମକୁ କେମିତି ଡର ଲାଗେ। ତ ସେମିତି ମାନେ ଯୋଉ କୁକୁଡ଼ା ଅଛନ୍ତି ସେମାନଙ୍କୁ ଡର ଲାଗେ କିନ୍ତୁ ସେମାନେ କିଛି କହିପାରନ୍ତିନି।
ହଁ ଏଇଟା ଶୁଣିକି ନିଜକୁ ଇଏ ଫିଲ୍ ହଉଛି। ମୁଁ ବି ଥରେ ଥରେ ଭାବେ କିନ୍ତୁ, ମୁଁ କେବେ ଛାଡିବା ପାଇଁ ଚେଷ୍ଟା କରନି। ସେ କହିଲେ ମୁଁ ବି ଛାଡିଦେବି କିନ୍ତୁ ମୁଁ ଏଇଟା ଥରେ ଥରେ ଭାବେ ସେଇଟା କୁହେ ଏଇଟା ତ ଗୋଟେ ଆ କହିଲି ଚାଲିଛି ତ ଚାଲିଛି ମୁଁ ଆଉ କିଛି କରେନି ସେଇଥିପାଇଁ।
ହଉ ମ୍ୟାଡ଼ମ୍।
ହଉ ହଉ ଠିକ ଅଛି, ଧନ୍ୟବାଦ! ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ମୋତେ ବି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ମୋ ସାନ ଭଉଣୀ ପରିକା ଲାଗିଲା।
ଧନ୍ୟବାଦ ଧନ୍ୟବାଦ!
ଠିକ ଅଛି।
ହଁ ହଁ ହଁ।